ଆ
ଭାଇ ଶୁଭ ସନ୍ଧ୍ୟା। ନମସ୍କାର ଭଲରେ ଅଛନ୍ତି ତ?
ଆଜ୍ଞା ଭଲରେ ଅଛି ଭଲରେ ଅଛି। ଆପଣ ସବୁ କେମିତି ଭଲରେ ଅଛନ୍ତି ତ?
ହଁ ସର୍ବ ମଙ୍ଗଳ କୁଶଳ ଭାବରେ ଅଛୁ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ବର୍ଷା
ହେଲେ ବର୍ତ୍ତମାନ କଣ କହୁଥିଲେ ଆଜ୍ଞା?
କଣ କରିବୁ ଆଜ୍ଞା ଆମର ତ ଲେଖା କାଛରୁନି
ତାହଲେ ତାହେଲେ ଆପଣ ପଢାପଢି ବି ବହୁତ ଭଲ ଭାବରେ କରୁଛନ୍ତି?
ହଁ ବହୁତ ଭଲ ଭାବରେ ପଢାପଢି କରୁଛୁ ଆଉ ଏବେ ଟିକେ ସଂସ୍କୃତି ବିଷୟରେ ଟିକେ ଲେଖା ଚାଲିଥିଲା ଆଉ।
ମାନେ ଓଡିଶାର ସଂସ୍କୃତ ବିଷୟରେ ସଂସ୍କୃତି ବିଷୟରେ
ଆଜ୍ଞା।
ଓହୋ ବାହ ବାହ ତାହେଲେ ତ ଆପଣ କେତେ ତ ଯେ ଅ ତାର ତାର ତମେ ଆଉ ଜାଣି ଜାଣିଥିବି ଆଜ୍ଞା। ଆପଣ ବି ଜାଣିଥିବେ, ମୁଁ ବି ଟିକେ ଟିକେ ଜାଣିଛି ଯେମିତି କି ଆମର ଓଡିଆ ଭାଷା ଗୋଟେ ଉଁ କେତେ କର କଥା ଏଇ ଓଡିଆ ସଂସ୍କୃତି ମଧ୍ୟ ଆମର କେତେ ଯେ ଗୌବର ଗୌରବ କଥା ଆଜ୍ଞା ହଁ କି ନାଇଁ? ଯେମିତି କିି ଆମର ଓଡିଶୀ ନୃତ୍ୟ ହଉ ଓଡିଶାର ସଙ୍ଗୀତ ହଉ, ଓଡିଶାର ଅ ପରମ୍ପରା ହଉ। ଓଡିଶାର ପର୍ବ ହଉ ଯେମିତି ଆପଣ ଜାଣିଛନ୍ତି, ଆମର ବାର ମାସକୁ ତେର ପର୍ବ ହଉଛି ହଁ କି ନାଇଁ! ଆଜ୍ଞା ରଜ ପର୍ବ ହଉ ଦୋଳି ହଉ। ପୁଣି ପୂର୍ଣ୍ଣିମା ହଉ, ରଥଯାତ୍ରା ହଉ, କେତେ ଯେ ନାନା ନାନା ପ୍ରକାର ଆମର ପୂର୍ବପୂର୍ବାଣି ହଉଛି। ଆଉ ଆପଣ ମତେ କହୁଥିଲେ ଯେମିତି କି ଲୋକ ନୃତ୍ୟ ଯାକ ଅଛି, ଗାଁ ଗହଳି ମାନଙ୍କରେ ଲୋକ ସଙ୍ଗୀତ ମଧ୍ୟ ଅଛି ଆଉ। ହୁଁ, ନିଜ ନିଜ ଗାଁ ମାନଙ୍କର ଗୋଟେ ଗୋଟେ ଅଲଗା ଧାରଣ ର ଗୋଟେ ପରମ୍ପରା ଗୋଟେ ଚାଲିଛି ଚାଲିଛି ଆଜ୍ଞା। ସେଥିପାଇଁ ଆମ ଓଡିଶା ଓଡିଶା ଗୋଟେ କେତେ ଯେ ଗୌରବର ଗୌରବର କଥା ସ ପ୍ରତ୍ୟେକ ଲୋକଙ୍କୁ ମିଳିମିଶି ଆମେ ଏଇ ଓଡିଶାରେ ଅଛୁ। ସମସ୍ତଙ୍କୁ ସମ୍ମାନ ଦେଇକି ଅଛୁ। କିଏ କୋଉ ଲୋକ ତ କଞ୍ଚା ମାଂସ ଖାଆନ୍ତି, କୋଉ ଲୋକମାନେ ତ ଆଉ ପୁରା ସହରରେ ବାସ କରନ୍ତି କୋଉ ଲୋକମାନେ ତ ପାକ ପାଠୁଆରେ ଅଛନ୍ତି, କୋଉମାନେ ତ ପୁରା ଶିକ୍ଷିତ ଅଛନ୍ତି ସମସ୍ତ କାର୍ଯ୍ୟକୁ, ସବୁ ଆମ ଓଡିଶା ଗ୍ରହଣ କରିଅଛି ଆଜ୍ଞା।
ଆଉ ଆପଣ କ ଗାଁରେ କେ କେଉଁ ପ୍ରକାର ସଂସ୍କୃତି ଅଛି?
ଆଜ୍ଞା ମୋ ଗାଁ କହିଲେ, ମୁଁ ଆପଣ ବହୁତ ଆଶମ୍ବିତ ହେବେ ମୋ ଗାଁ ସଂସ୍କୃତି ପରମ୍ପରା ବହୁତ ଗୋଟେ ଅଦଦ୍ଭୁତ ଆଉ, ବହୁତ ସୁନ୍ଦର ମଧ୍ୟ ଆପଣ ଯେବେ ମଧ୍ୟ ହଁ ଯେବେ ମଧ୍ୟ ଶୁଣିବେ ନା ମୁଁ କହିବାକୁ ଚାହୁଁଛି ଆଜ୍ଞା ଆମ ଗାଁ ରେ ଆମ ପରମ୍ପରା ଏମିତି ଅଛି। ଆଜ୍ଞା ଏଇଟା କହିବା ଟା ଗୋଟେ ଅଲଗା ପ୍ରକାର, କିନ୍ତୁ ଆଗରୁ ପରମ୍ପରା ଚାଲିଛି ତ ଚାଲି ଚା ଚାଲିକି ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିକି ଆସିଅଛି ମାନେ ଚାଲିଛି ଆଜ୍ଞା ଏଇଟା
ହଁ କୁହନ୍ତୁ କିଛି ଜାଣିବାକୁ ସୁଗମ
ହଁ ହଁ। ନିହାତି ଆଜ୍ଞା ପୁଢ ଯାତ୍ରା ବୋଲି ଜାଣିଛନ୍ତି ଆଜ୍ଞା ଜାଣିିନଥିବେ କିନ୍ତୁ ଶୁଣିଥିବେ ଖାଲି
ଆ ଦେଖିଚି ଆମ ସାଙ୍ଗସାଥି କ ଦୂରଭାଷ ଯନ୍ତ୍ରରେ ଆଉ
ଆଜ୍ଞା ଆଜ୍ଞା। ହଁ ସେଇଗୁଡାକ ହଉଛି ଆମ ଗାଁର ପରମ୍ପରା ଆଜ୍ଞା ଏଠି ସେଇ ସେଇ ପରମ୍ପରା ବି ବିଷୟରେ ମୁଁ ଟିକେ ଅଳ୍ପ ସମୟ କହିବି ଆଜ୍ଞା କାହିଁକିନା ଆପଣ ଜାଣିଲେ ବହୁତ ଖୁସି ହେବେ ଆଉ କଣ ପାଇଁ ଆମେ ପାଳନ କରୁଛୁ ତାହାର ମଧ୍ୟ କିଛି ତାତ୍ପର୍ଯ୍ୟ ଆପଣ ଜାଣିପାରିବେ। ଖାଲି ଦୂରରୁ ମୋବାଇଲରେ ଦେଖିଲେ ଗୋଟେ ହଁ ଏମାନଙ୍କର ଏମିତି ପରମ୍ପରା ଅଛି କି ଖରାପ ଏମିତି ଭାବିବେନି କିନ୍ କିନ୍ତୁ ମୁଁ ଯେତେବେଳେ ଆପଣଙ୍କୁ କହିବି ବହୁତ ଖୁସି ହେବେ ଆପଣ।
ଆଜ୍ଞା।
ହଁ ଆମର ପରମ୍ପରା ଏହା କି ଯେ ଯୋଉ ଆଗରୁ ଲୋକମାନେ ଯୋଉ ପୁରୁଣା ଲୋକମାନେ ଆଉ ଯେତେବେଳେ ବହୁତ ଗରମ ହୁଏ ଆଜ୍ଞା। ମାନେ ଖରାପ ସମୟରେ।
ଆଜ୍ଞା।
ବୁଝିଲେ ଆଜ୍ଞା ଖରାପ ସମୟରେ ବହୁତ ଖରା ଗରମ ହେଲା ପରେ ଏମର ଧରଣୀ ଆମର ପୃଥିବୀର ମା ତା ପୃଥିବୀ ମାତା ବହୁତ ଗରମରେ ଜଜଳିତ ହେଇଥାଏ ଆଉ ସେଇ ସମୟରେ ଲୋକମାନେ ମଧ୍ୟ ଖାଇବା ପିଇବା ପାଇଁ ନଥାନ୍ତି। ତ ସେଥିପାଇଁ ବୋଲିକି ଧ ଆମ ପୃଥିବୀ ମାତାକୁ ପୂଜା କରି ଲୋକମାନେ ଯୋଉ ପୁରୁଣା ଢାଞ୍ଚାରେ ସେଇ ପୁ ପୃଥିବୀ ମାତାକୁ କିଛି ପ୍ରଦାନ କଲେ ରକ୍ତ ମାଧ୍ୟମରେ ଦାନ କଲେ କିଛି ପଶୁ ପକ୍ଷୀଙ୍କୁ ଦାନ କଲେ। ତେ ପୁଣି ଆମର ପୃଥିବୀ ମାତା ତାଙ୍କୁ ବର୍ଷା ଦବ ବୋଲିକି ଆମର ଗୋଟେ ଭରସା ଆ ବିଶ୍ଵାସ ଅଛି ସେଥି ପାଇଁ ବୋଲି କି ତାହା ପାଳନ କରି ଆସୁଛୁ ଆଜ୍ଞା। ଆଉ ବହୁତ ଆପଣ ଯଦି ଯେବେ ଯିବେ। କିଛିତ ଭାବରେ ଉପଭୋଗ କରନ୍ତୁ ସେଇ ସମୟରେ ପ୍ରତ୍ୟେକ ଗାଁ ଲୋକ ମାନେ ମାନେ ପାଞ୍ଚ ଛଅଟା ଗାଁ ଯାକ ଆସିକି ଗୋଠାରେ ଏକଜୁଟ ହେଇକି ପୁଣି ବହୁତ ଆନନ୍ଦ ଭାବରେ ଆମେ ପାଳନ କରୁଛୁ ଆଜ୍ଞା ପିଠା ପଣା କରି ସବୁ ପ୍ରତ୍ୟେକ ଗାଁ ରେ ପ୍ରତ୍ୟେକ ଘରେ ନିଜ ନିଜ ଘରେ ଆଉ କୁଣିଆ ଯେତେ ସବୁ ଅଛନ୍ତି ସମ୍ପର୍କୀୟ ଲୋକମାନେ ସବୁ ସମସ୍ତେ ସେଇ ଗାଁକୁ ଆମ ଗାଁକୁ ଆସନ୍ତି ଆଉ ଆଉ ଆମେ ଖୁସିରେ ମଧ୍ୟ ପାଳନ କରୁ ପ୍ରତ୍ୟେକ ତାକ ଗାଁ ର ଯୋଉମାନେ ଝିଅମାନେ ବାହା ହେଇକି ଯାଇଥାନ୍ତି ସେମାନେ ମଧ୍ୟ ଆସିଥାନ୍ତି ଏବଂ ସବ ସବୁ ପରିବାର ସହିତ ଆମେ ଗୋଟେ ଆନନ୍ଦ ଭାବରେ ଆମେ ପାଳନ କରୁଛୁ ଆଜ୍ଞା। ପିଠା ପଣା କରି ନୂଆ ନୂଆ ଡ୍ରେସ ପିନ୍ଧି ପୁଣି ଯୋଉଦିନ ସେଇ ପର୍ବ ଥାଏ ସେଦିନ ସମସ୍ତେ ସମସ୍ତେ ଗାଁ ଲୋକ ମାନେ ସମସ୍ତେ ଗୋଟେ ଜାଗାକୁ ଯାଇକି ସେଥି ପୁଣି ଆମେ ଆମର ଉ ଈଶ୍ୱରଙ୍କୁ ପ୍ରାର୍ଥନା କରୁ ଏବଂ ତାହା ଆମେ ଯାହା ମଧ୍ୟ ଆମେ ନିଜେ ଆ ସେଇ ଧରଣୀ କୁ ବା ପୃଥିବୀକୁୁ ଆମେ ଦାନ କରିବା ପାଇଁ ଚାହୁଁ ସେଟା ତା ସେଦିନ ଆମେ ଦାନ କରୁ। ଏବଂ ଦାନ କଲା ପରେ ଆମେ ନିଜେ ନିଜେ ବହୁତ ଖୁସିରେ ଆନନ୍ଦମୟରେ ଆମେ ଘରକୁ ଫେରିଥାଉ ଆଜ୍ଞା।
ଆଛା ଫେରିଲା ବେଳେ କଣ କିଛି ନୃତ୍ୟ କରନ୍ତି ଆପଣ?
ନିହାତି ଆଜ୍ଞା ଏଇଟା ତ ଆପଣ ଆପଣ ଜାଣିଥିବେ ଆ ମଣିଷ ଯେତେବେଳେ ଖୁସି ହୁଏ ନା ସେତେବେଳେ ଆମ ଆମ ମନରେ ନିଶ୍ଚିତ ଭାବରେ ମୃତ୍ୟୁ ଜାଗି ଉଠେ ଆଉ ସଙ୍ଗୀତ ମଧ୍ୟ ମନ ମନ ନିଜେ ଆପେ ଆପେ ଗୋଟେ ଦାଗି ଉଠେ। ସେମିତି ଆମେ ପ୍ରତ୍ୟେକ ଲୋକ ଆପଣ ଜାଣିଥିବେ ବାଜା ଆଉ ଇଏ ଯାକ ଏଇଟା ଆଗରୁ ମଧ୍ୟ ମୋ ପୁରୁଣା ଲୋକମାନୋନେ ଯୋଉ ବାଜା ମାନେ ବ୍ୟବହାର କରୁଥିଲେ। ସେଇ ବାଜା ଗୁଡାକ ଦ୍ଵାରା ଆମେ ପ୍ରତ୍ୟେକ ଲୋକ ବାପା ମାଆ ବୁଢାବୁଣି ମାନେ ଏ ବୃଦ୍ଧ ଠାରୁ ବନିତା ପର୍ଯ୍ୟନ୍ତ ସମସ୍ତ ଲୋକ ଆମେ ଏକାଠି ନିଜ ନିଜ ଇଚ୍ଛା ଅନୁସାରେ ମୃତ୍ୟୁ କରିଥାଉ ଆଜ୍ଞା। ଗୀତ ଗାନ କରି ମୃତ୍ୟୁ କରି ସମସ୍ତଙ୍କୁ ଆ ଆ ମାନେ ଅଭିଅନ୍ଦନ ଜଣେଇ ସମସ୍ତଙ୍କୁ ଯେମିତି ଏ ସମସ୍ତେ ଯେମିତି ଖୁସିରେ ନାଚି ପାରିବେ ସମସ୍ତଙ୍କୁ ଆମେ ଅ ନିମନ୍ତ୍ରଣ କ ରିଥାଉ ଆଜ୍ଞା।
ଆଚ୍ଛା ଆଚ୍ଛା ବେଶଭୂଷା କିପରି ଥାଏ?
ଆଜ୍ଞା ବେଶପୋଷାକ ସେମିତି କିଛି ପରମ୍ପରା ହିସାବରେ ତ ସେମିତି କିଛି ନାହିଁ କିନ୍ତୁ ଆଉ ଯିଏ ଜୋଉପରି ପାଇ ପାଇ ପାରିଲେ ଆଜ୍ଞା। ଆପଣ ଖାଲି ଟାୱଲ ରେ ମଧ୍ୟ ଯାଇପାରିବେ ଆପଣ ଡ୍ରେସ ପିନ୍ଧିକି ମଧ୍ୟ ଯାଇପାରିବେ ଆପ୍ ପଣ ସୁଟ ବୁଟ ପିନ୍ଧିକି ମ ଯାଇପାରିବେ ଯାହା ଯେପରି ଆଜ୍ଞା କିନ୍ତୁ ଯୋଉ ଲୋକଙ୍କର ଆମ ଗାଁ ର ଯୋଉ ପରମ୍ପରା ଅଛି ତାହାକୁ ଆପଣ ଆ ସମ୍ମାନ ଦେବେ।
ଆଜ୍ଞା ନିଶ୍ଚିତ ଭାବରେ ସମ୍ମାନ ଦେବା ଆଉ। ପ୍ରଚାର ପ୍ରସାର ନିଶ୍ଚୟ କରିବା।
ନିଆତି ଭାବରେ ଆଜ୍ଞା।
ଆଜ୍ଞା।
ହଁ ଆଉ ଆପଣ ଜାଣିଛନ୍ତି ଆମର ଓଡିଶା ଗୋଟେ ଏ ଗର୍ବର ଗୌରବର କଥା ଆଜ୍ଞା ଆଉ ଆମ ଓଡିଶାରେ ଯେତେ ସବୁ ସଂସ୍କୃତି ଅଛି ତାହା ଆମ ମଧ୍ୟ ଗୋଟେ ବିଶ୍ଵର ପରିଚୟ ପ୍ରଦାନ କରିପାରୁଛି ଯେମିତି କିି? ଓଡିଶୀ ନୃତ୍ୟୁ ଗୋଟେ କହିଲି ଆଜ୍ଞା ଆଉ ବାଲୁକାରେ ଯୋଉ ବଲୁକା ନିର୍ମାଣ ଯୋଉ ହସ୍ତଶିଳ୍ପୀ କରିଥାନ୍ତି ଯେମିତି କିଛି ଆଉ ପୁଣି ଫଟଚିତ୍ର ତିଆରି କରାଯାଉଛି ଆଉ ପୁଣି ଯୋଉ। ମୂର୍ତ୍ତି ତିଆରି କରାଯାଉଛି ସେଇଟା କେତେ ଯେ କେତେ ଆମ ପୁ-ପୁ ମାନେ ଆନ୍ତର୍ଜାତିକ ଭାବରେ ଆ ଆ ଗୋଟେ ହେଇ ସାରି ଯାଇଛି ଆଜ୍ଞା।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ।
ଆଜ୍ଞା ଆଉ ଓଡିଶାର ଯୋଉ ଖାଦ୍ୟ ଯାକ ତ ଆପଣ ଆମ ସୁଣିଲେ ଆପଣ ଜାଣିଛନ୍ତି ଆପଣ ସୁଣିଲେ ମଧ୍ୟ ଗୋଟେ ବହୁତ ଖୁସି ଲାଗିବେ ଆପଣ ଯୋଉ। ଆଉ ଓଡିଶାର ଖାଦ୍ୟ ମଧ୍ୟ ଉ ପ କେତେ ସୁନ୍ଦରମୟ ହଁ କି ନାଇଁ ଆଜ୍ଞା?
ହୁଁ। ହ୍ୟାଲୋ।
ଆଜ୍ଞା।
ହଁ ଆଜ୍ଞା କୁହନ୍ତୁ, ଟିକେ ମୋର
ଫୋନ୍ ଆସିଥିଲା ତ ମୁଁ ଟିକେ ତାକୁ କଟେଇବାକୁ ଚେଷ୍ଟା କରୁଥିଲି।
ଆଜ୍ଞା ଆଜ୍ଞା! ହଉ ନିହାତି ନିହାତି ନିହାତି ହଁ ମୁଁ କହିବାକୁ ଚାହୁଁଥିଲି ଆଜ୍ଞା। ଆମ ଓଡିଶା ପରମ୍ପରାକୁୁ ଆମେ ନିହାତି ବଜାୟ ରଖିବା। ଆମର ଯୋଉ ପିଲାମାନେ ଅଛନ୍ତି ତା ତାଙ୍କୁ ମଧ୍ୟ ଆମେ ଶିକ୍ଷା ଦେଇପାରିବା। ଏଇ ଓଡିଶା ସଂସ୍କୃତିକୁ ଯେମିତି ସମ୍ମାନ ଦେଇ ଦେବେ ପୁଣି ଯୋଉ ତ ଭବିଷ୍ୟତ କୁ ତାଙ୍କୁ ଆମେ ଓଡିଆ ଭାଷାରେ ହିଁ ଶିକ୍ଷା ଦେଲେ ଭଲ ହେଇଥାନ୍ତା। ଆଉ ଆମ ଓଡିଆ ଭାଷା ଯେମିତି ଆଗକୁ ପ୍ରଚାର ପ୍ରସାର ହେଇପାରିବ। ଆମେ ଯେତେ ସବୁ ଯେତେ ଆମ ଉଦ୍ୟାନ ଅଛି। ଆମେ ଯେତେ ସବୁ ଉଦ୍ୟାନ କରିବା ଉଚିତ ଆଜ୍ଞା।
ଆଜ୍ଞା ନିଶ୍ଚିତ ଭାବରେ ପ୍ରୟାସ କଲେ ଭଲ।
ଆଜ୍ଞା ଯୋଉ ଲେଖକ ସାହିତ୍ୟକ ଅଛନ୍ତି। ସେମାନେ ମଧ୍ୟ ଯେତେ ଆମ ଓଡିଆ ଭାଷା କୁ ରକ୍ଷା କରିବା ନିମ ନ୍ତେ କେତେ ଯେ ପ୍ରଚେଷ୍ଟା ପ୍ରଚେଷ୍ଟା କରିଥିଲେ। ବିହାର ଟାରୁ ଆଉ ପୁଣି ଉ ପଶ୍ଚିମବଙ୍ଗ ଠାରୁ ଆନ୍ଧ୍ରା ଠାରୁ ଆ ଅଲଗା କରି। ଆମ ଓଡିଆକୁ ଖାଲି ଏକତ୍ରି ତ କରି, ପୁଣି ଓଡିଆ ଭାଷାକୁ କେତେ ଯେ ତାଙ୍କେ ବଳିଦାନ ଦେଇଛନ୍ତି। ନିଜର ସାହିତ୍ୟ ତା ସାହିତ୍ୟଜ୍ଞ ଅ ଭାଷା ଦେଇ କେତେ ସୁନ୍ଦର ଭାବରେ ଆମ ଓଡିଆ ଭାଷାକୁ ଗୋଟେ ଅ ସୁନାମ ଅର୍ଜନ କରିଛନ୍ତି ଆଜ୍ଞା। ତ ସେଥିପାଇଁ ବୋଲିକି ତାହାକୁ ଆମ ଧ୍ୟାନ ବଜାଇ ଆମେ ରଖିବା ଆମେ ମଧ୍ୟ ଆମ ଶିଶୁ ମାନଙ୍କୁ ମଧ୍ୟ ଆମେ ଓ ଓଡିଆ ଭାଷାରେ ପାଠ ପଢେଇ ତାଙ୍କୁ ଯେମିତି ଭଲ ଭାବରେ କହିବେ। ଆଉ କହିପାରିବେ ଲେଖିପାରିବେ ବୁଝିପାରିବେ ଆଉ ବୁଝାଇ ପାରିବେ ମଧ୍ୟ। ଏଇ ପ୍ରତି ଆମର ମଧ୍ୟ ଧ୍ୟାନ ଦେବା ଉଚିତ ଆଜ୍ଞା।
ଆଜ୍ଞା ନିଶ୍ଚିତ ଭାବରେ।
ହୋଉ ଆଜ୍ଞା। ବୋହୁତ ଭଲରେ ଉଁ ଭଲ ଆପଣ ଆପଣଙ୍କର ମଧ୍ୟ ଆପଣ ଓଡିଆ ଭାଷା ପଢୁଛନ୍ତି ବୋଲି ତ ଆପଣଙ୍କର ମଧ୍ୟ ବୋହୁତ ଅନୁଭୂତି ଅଛି ଆଜ୍ଞା। ଆଉ ଆ ଓଡିଆ ଭାଷାକୁୁ ସେତିକି ଆପଣ ସମ୍ମାନ ଦୋଉଛନ୍ତି, ନିହାତି ଭାବରେ ମୁଁ ଆପଣଙ୍କୁ ମଧ୍ୟ ଅ ଅନୁରୋଧ କରୁଛି ଆଉ ଆମ ଉ ଭାଷାକୁ, ଆମ ଓଡିଆର ପରମ୍ପରାକୁ, ଆମ ଓଡିଆ ଜାତିକୁ, ଆପଣ ଆଉ ଆମର ଯେତେ ସବୁ ସମ୍ପର୍କୀୟ ଅଛନ୍ତି ଆମର ସମାଜ ଅଛି ଯେତେ ସବୁ ଆମର ଯେତିକି ଆମେ କରିପାରିବା ଆଜ୍ଞା ସେତିକି ଆମେ ପ୍ରଚାର ପ୍ରସାର କରିବା। ଯାହା ଦ୍ଵାରା କି ଆମ ଓଡିଆ ଭାଷା ଗୋଟିଏ ଉଁ ଆନ୍ତର୍ଜାତିକ ଭାବ ଆନ୍ତର୍ଜାତିକ ଠାରେ ଭଲ ଭାବରେ ଉଁ ଜାଣି ପାରିବେ ଲୋକ ଆଉ ଆମ ଓଡିଆର ପରମ୍ପରାକୁୁ, ଆମ ଓଡିଆର ସଂସ୍କୃତିକୁ ଆମର ପର୍ଯ୍ୟଟନ ସ୍ଥଳୀକୁ ଯେମିତି ଆଗକୁ ବଢି ପାରିବ ଆଜ୍ଞା।
ଆଜ୍ଞା ନିଶ୍ଚିତ ଭାବରେ ଆମେ ଚେଷ୍ଟା କରିବା ବୋହୁତ ମାତ୍ରାରେ ପ୍ରଚାର ପ୍ର ପ୍ରସାର କରିକି ଆମେ ମଧ୍ୟ ପାଳନ କରିବା। ଆଉ ଲୋକମାନଙ୍କୁ ନେଇକି ପାଳନ କରିବା ନିଜ ନିଜ ଭିତରେ ଭାଇଚାରାର ବାର୍ ଭାବ, ସ୍ନେହ ମମତା ବଜାୟ ରଖିବା ଏବଂ ସମାଜରେ ଏ ସମାଜରେ ଯେମିତି କୌଣସି ଭେଦଭାବ ସୃଷ୍ଟି ନହବ ଅ ନିଜ ନିଜ ଭିତରେ ସଂଘର୍ଷ ନହବ ତାକୁ ଆମେ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିବା ଏବଂ ଆମ ଦେଶକୁ ଗର୍ବ ଆଉ ଗୌ ଗୌରବାନ୍ୱିତ କରିବା ଏବଂ ଭାର ଭାରତ ମାତାକୁ ଅ ଭାରତ ଦେଶକୁ ଭାରତ ବର୍ଷକୁ ଆମେ ବିଶ୍ଵରେ ଦର ବାରରେ ଏମ୍ ବିଶ୍ୱଗୁରୁ ବନେଇବା।
ନିହାତି ଆଜ୍ଞା। ନିହାତି ଆଜ୍ଞା। ଆପଣଙ୍କ ସହିତ କଥା ହେଇକି ଆଜ୍ଞା ବୋହୁତ ଖୁସି ଲାଗିଲା ଆଜ୍ଞା ଧନ୍ୟବାଦ ଆଜ୍ଞା ରହିଲେ ଆଜ୍ଞା।
ଆଜ୍ଞା ନମସ୍କାର।
ନମସ୍କାର।
ହୋଉ ହଲୋ। ହଁ